ହ୍ୟାଲୋ। ହ୍ୟାଲୋ।
ହଁ।
ବ୍ୟସ୍ତ ଅଛୁ କି?
ନାଁ ବ୍ୟସ୍ତ ନାହିଁ କହ?
ଆଉ ଆମେ ଟିକେ ଖୁଦୁରୁକୁଣି ବିଷୟରେ କଥା ହେଇଥାନ୍ତେ?
ହଁ କହ?
ଆହା ଆଉ ତମ ଖୁଦୁରକୁଣି ତମ ଆଡେ କେତେପାଳି କରୁଛ?
ପାଞ୍ଚ ପାଳି କରୁଛୁ। ଆଉ ତମ ଆଡେ କେତେପାଳି ଖୁଦୂରୁକୁଣି କରୁଛ?
ଆମର ବି ପାଞ୍ଚ ପାଳି ଆଉ ତମ ଆଡେ କେମିତି ଖୁଦୁରୁକୁଣୀ ପାଳୁଛ?
ଆମ ଆଡେ ପାଞ୍ଚ ପାଳି ତ କରାଯାଏ। ଚାରି ପାଳି ଏମିତି ସାଧା ସାଧା ପୂଜା କରାଯାଏ। ଆଉ ଶେଷ ପାଳିଟା ଆମର ଦି ଦିନି ଆଗରୁ ଆମେ କାର୍ଡ ବଣ୍ଟନ କରୁ ବାଉଁଶ ଆଣି ଟେଣ୍ଟ ମାରୁ ଆମ ମଣ୍ଡପ ଚାରି ପାଖ ସଫା କରୁ। ସବୁ ମିଶିକି ଶନିବାର ଦିନ ଦିନରେ ପୂଜା ଶନିବାର ରାତି ସାରା ଆମେ ଖେଳୁ ଯେମିତି କି? କବାଡ଼ି, ଲୁଚକାଳି ଖେଳୁ ଆଉ ଆମେ ଫୁଲ ଚୋରି କରିବା ପାଇଁ ଯାଉ। ଫୁଲ ଆଣିକି ମାଳ ଗୁନ୍ଥୁ ବ୍ରତ କରୁ ତାପରେ ଆମେ ଦାଣ୍ଡରେ ଦାଣ୍ଡ ଗୋବରରେ ଲିପୁ ତାପରେ ଗାଧେଇକି ଆସି ପ୍ରସ୍ତୁତୁ ବି ସଜବାଜ ହେଇକି ଆସୁ ପୂଜା କରିବା ପାଇଁ
ପୂଜାରେ ଭୋଗ ଖାଇକି ଘରୁକୁ ଆସିଥାଉ। ରାତି ପୂଜା ପାଇଁ ପ୍ରସ୍ତୁତ କରୁ। ପୂଜା କରୁ ପୂଜା ସରିଲା ପରେ ଯାଇକି ନାଚିକି ଆସୁ। ଆଉ ତମର।
ଆମର ବି ପାଞ୍ଚ ପାଳି କରାହୁଏ। ଅ ଚାରିପାଳି ଏମିତି ସାଧା ସିଧା କରାଯାଏ ଲାଷ୍ଟ ପାଳି ଟା ହଁ ଦି ଦିନ ଥିବ ଆମର କାର୍ଡ ବଣ୍ଟା ହୁଏ। ଆଉ ଆଉ କେତଦିନ ଥିବା ଆମର ମୂର୍ତ୍ତିଟା ତିଆରି କରାହୁଏ। ଆ ମାଟିରେ ସେ ମାଟି ଧରିକି ମୂର୍ତ୍ତି ତିଆରି ହୁଏ। ତାପରେ କାର୍ଡ ବାଣ୍ଟୁ ବାଉଁଶ ହାଣିକି ପୋତୁ ଟେଣ୍ଟ ମାରୁ। ଆଉ ଘ ଯୋଉ ଯୋଉ ମଣ୍ଡପରେ ଆମେ କରୁ ସେଇ ମଣ୍ଡପ ସବୁ ଧୁଆଧୁଇ କରୁ ଧୁଆଧୁଇ ସାରି ସାରିଲା ପରେ। ଆମେ ଯୋଉଥିରେ ବସୁ ଆସନ ସେ ଆସନ ବି ଧୁଆ ହୁଏ। ତାପରେ ସବୁ ଗାଁ ଲୋକଙ୍କୁ ଡକା କାର୍ଡ ଦିଆଯାଏ ଆସିବେ ବୋଲି। ତାର ଭୋଗରାଗ ସବୁ କିଣା ହୁଏ ଆଉ ଯୋଉ ସବୁ ଜିନିଷ ସବୁ ଥାଏ। ସେରା ବି କିଣା ହୁଏ। ତାପରେ ଆମେ ଶନିବାର ଦିନ ରାତିରେ ଭୋଜି ବି କରୁ ଡାଲମା ଭାତ ଖଟା। ଆଃ କରୁ ସେଇ ତାପରେ ଆମେ ରାତିରେ ସେଠି ଶୋଉ। ଶୋ ଶୋଇଲା ବେଳେ କାରଣ ଫୁଲ ଚୋରି କରିବା ପାଇଁ ସେଥି ଆମେ ରାତିରେ ସେଠି ଶୋଉ। ଆ ତାର ସେଦିନ କଲର ଦିଆଯାଏ ମୂର୍ତ୍ତିରେ ନା ଆମେ ଦିନ ସାରା ଅ ରାତି ସାରା ଜଗୁ। ସେ କଲର ଦିଅନ୍ତି ଆଉ ଖେଳୁ ବି ଆମେ ରାତି ସାରା। ଆ କବାଡି ଖେଳୁ ଦୌଡା ଦୌଡ଼ି ଖେଳୁ ଲୁଚ